ହାଲୋ।
ହାଲୋ ହଁ କୁହ।
କଣ କରୁଚନ୍ତି?
ଖାଇକି ଶୋଇଛୁ ଆଉ।
ଅ ହ। କଣ ଖାଇବା ଆଜି ହେଇଥିଲା? ଆମେ ବି ଯଷ୍ଟ ଖାଇ
ଏଇ କାଙ୍କଣ ତର କାରି କାଙ୍କଡ ତରକାରି ଯୋଉ କାଙ୍କଡ କହନ୍ତି କାଙ୍କଡ ତରକାରୀ ଭଜା ହ ଆପଣ କଣ ଖାଇବ ଆଜି?
ଆମର ମୁଁ ଆଜି-ଇ-ଇ-ଇ ମାନେ ସନ୍ଧ୍ୟାବେଳେ ଖାଇ ଦେଇଥିଲି, ତ ରାତିରେ କିଛି ଖାଏନି। ସେଥିପାଇଁ ବାହାରେ ବସିଛି।
ଆଉ କଣ ସବୁ ଖାଇଛ।
ସନ୍ଧ୍ୟାବେଳେ ଟିକେ ଜଳଖିଆ ଖାଇ ଦେଇଥିଲୁ ଟିକେ ଅଧିକ ହେଇଯାଇଥିଲା ତ, ସେଥିପାଇଁ ବାହାରେ ଆସିକି ବସିଛୁ କିଛି ଖାଇନି ଆଉ। ଘରେ ସମସ୍ତେ ଆମର ଖାଇସାରିଲେଣିି। କାଙ୍କଡ ତରକାରୀ? ହ୍ୟାଲୋ, ଆପଣ କାଙ୍କଡ ତରକାରୀ ଖାଇଛନ୍ତି? ହ୍ୟାଲୋ
ହଁ କାଙ୍କଡ ତରକାରୀ ଖାଇଛି।
ଓହୋ ଯେମିତି ପୋଟଳଟାକୁ ତରକାରୀ କରାଯାଏ ସେମିତି କରନ୍ତି କାଙ୍କଡ ତରକାରୀ?
ନା ଫାଷ୍ଟ ସେ କାଙ୍କଡ଼କୁ କାଟି ଦେଇ ଟିକେ ମାନେ ଟିକେ ଚୁପା ଖଡିଦେବେ କାଙ୍କଡ଼ ଟିକେ ଟିକେ ହେଲା।
ରୋଷେଇ ପଦ୍ଧତି
ହ୍ୟାଲୋ
ହ୍ୟାଲୋ
ହଁ ଶୁଣା ଯାଉଛି?
ହାଲୋ
ହଁ ମୁଁ କହିଲି ତମକୁ ଶୁଣା ଯାଉଛି ତ? ହାଲୋ
ହ୍ୟାଲୋ
ହଁ ମୁଁ କହିଲି ଶୁଣା ଯାଉଛି।
ହ୍ୟାଲୋ
ହଁ ହ୍ୟାଲୋ ଶୁଣା ଯାଉଚି ମୋ କଥା।
ହଁ ଏବେ ଶୁଭିଲା। ଏବେ ଶୁବିଲା ଆପଣଙ୍କ ବୋଧେ ନେଟୱାର୍କ ଟି ପ୍ରୋବ୍ଲେମ୍ ଅଛି ସେଥିପାଇଁ ଶୁବୁନ
ନାଇଁ ମୋର ତ ପୁରା ଫାଇଫ ଜି ପୁରା ଫୁଲ ନେଟୱର୍କ ଅଛି। ମୋତେ ଲାଗୁଛି ଏପଟେ କିଛି ପ୍ରୋବ୍ଲେମ ହଉଛି ବୋଧେ।
ଓ ହୋ ତାହେଲେ ବୋଧେ କଣ ଇସୁ ଥିବ। ମୋର ବି ଫାଇଭ୍ ଜି ଚାଲିଛି। ଓକେ ଠିକ ଅଛି ଆଉ କାଙ୍କଡ ତରକାରୀ କେମିତି ଏମିତି ଦ ପୋଟଲ ତରକାରୀ କରାଯାଏ ସେମିତି କରନ୍ତି?
ଏ ନା ମାନେ କାଙ୍କଡ଼ ଟାକୁ ଆଗେ କଣ କରନ୍ତି କହିଲେ ଯୋଉ ତା ଟୋ ଚୋପା ଟିକେ ଟିକେ ଛଡେଇଦେବେ କାଙ୍କଡର ଛଡେଇକି ଫାଷ୍ଟ ଆଗେ କାଙ୍କ ଙ୍କଡ଼ ଆମେ ପୋଟଳ ତରକାରୀ କଲେ କଣ ମାନେ ଦିଟାକୁ ଏସ ଏମ ଏଇ ବାରୁଛନ୍ତି କିନ୍ତୁ ଏଇଟା ହଉଛି ଆଳୁଟାକୁ ସିଝେଇ ଦବ ତାପରେ କାଙ୍କଟାକୁ ତେଲରେ ଭଜା ଯିବ ତେଲରେ ଭାଜିବ ଟିକେ ଜିଲା ପରେ ତାପରେ ପିଆଜ ଅ ଦେଇକି ତାକୁୁ ଭାଜି ଜିବ ତାପରେ ଅଦା ରସୁଣ ପେଷ୍ଟ ଦବ ଟିକେ ହେଇ ଆସିଲା ପରେ ଟମାଟୋ ଦବ ଟମାଟୋ ପରେ ତାପରେ ଏଟା କଷିଦବ ଆଉ। ଏଇଟା ତ ରକାରୀ କଲେ ଆକ୍ଚୁଆଲି ଭଲ ଲାଗେନି।
ଓହୋ ନାଇଁ ଆମେ କାଙ୍କଡ ଭଜା ଖାଇଛୁ। ମାନେ କାଙ୍କ ଙ୍କଡ଼ ଗୋଲ ଗୋଲ ଭଜା ଖାଇଛୁ। ତା ସହିତ ତ ଯୋଉ ଆଳୁ ଭଳିଆ କାଟିକି ଭଜା ଖାଇଚୁ କିନ୍ତୁ ତରକାରୀ ଆମ ମୁଁ
ମୁଁ ବି ଖାଇଛି କିନ୍ତୁ ମୁଁ ଜାଣନଥିଲି ଆଜି ମୁଁ କହିଲି ମତେ ରୋଷେଇ ଆସେନି ନା ତ ମୁଁ ସବୁ ଜିନିଷ କଣ କହିଲ ୟୁଟ୍ୟୁବ ରୁ ଦେଖିକି କରେ ନା। ତ ମୁଁ ୟୁଟ୍ୟୁବରେ ଜଣ ଏବେ ଦେଖି ଶିଖିଲି ହଁ ବହୁତଥର କରି ଖାଇଲେଣି ବହୁତ ଭଲ ଲାଗେ କିନ୍ତ ଏଟା।
ଅ ହଁ ହଁ।
ଉଁ ହୁଁ। କିଛିଟା ଜିନିଷ ଶିଖୁଛି ହୁଁ ଆଉ ଗୋଟେ ବି ଶିଖୁ ଶିଖିଥିଲି କଣ କହିଲ ଜହ୍ନି ଯୋଉ ନୁହଁ କି? ଜହ୍ନି ଯୋଉ ଗୋଟେ ଟା ଜହ୍ନି ତାକୁ ମାନେ ସୋରିଷ, ଜିରା, ରସୁଣ, ଲଙ୍କା କ ଯୋଉ ଶୁଖିଲା ଲଙ୍କା ଦେଇକି ତାକୁ ପେ ଆଗେ ମାନେ ଗ୍ରାଇଣ୍ଡିଙ୍ଗ କରିଦବ ହେଲା। କରିକି ଜହ୍ନି ଟା ଭଲ ମାନେ କଷି ଜହ୍ନି ହେଇଥିବ ତାକୁ ଦୁଇ ଦି ଫାଳ ଏମତି କରିଦବ ମଝିରୁ କରିକି ଟିକେ ଏମିତି ଆମେ କଲରା ମାନେ ଭଜାର ଯୋଉ ଛାଣନ୍ତି ମସଲା ଦେଇକି ତ ଜହ୍ନି ଟାକୁ ସେମ ଦେଇକି କରିବ କି ସୁନ୍ଦର ଲାଗି କି ମୁଁ ଫାଷ୍ଟଟାଇମ୍ କରିଥିଲି ବହୁତ ବଢିଆ ଲାଗୁଥିଲା।
ଓହୋ। ଆଉ ଗୋଟେ ଖାଇବେ ଆଉ ଗୋଟେ ଖାଇବେ ଜହ୍ନି ବରା କରିକି ମାନେ ଜହ୍ନିିକି ଚୁନଚୁନ କରିକି କାଟିକି ଜହ୍ନିକି ଚୁନଚୁନ କରି କାଟିଦେବେ ଛୋଟ ଟ କରିଦେବେ କାଟି ଦେଇକି ତା କୁ ଆମର ଆରାରୁଟ ପାଉଡର ପାଉଡର ହଉ କର୍ଣଫ୍ଲୋର ବେଶୀ ଭଲ ହଉଛି ସେ ଚାଉଳଟା ମାନେ ଯୋଉଟା କି ଆମ ଦେହ ପାଇଁ ଭଲ ହଁ ଚାଉଳ ଚୁନା ଚାଉଳ ଚୁନାରେ ତାକୁ ଗୋଳେଇ ଦେଇକି ଲଙ୍କା ଙ୍କା ଗୁଣ୍ଡ ପିଆଜ ଚାହିଁଲେ ପିଆଜ ବି ପ ଦେଇ ପାରିବେ ଟିକେ ଟିକେ ସ୍ୱାଦ ଅନୁ ଚାର ଲୁଣ ଟିକେ ହଲଦୀ ହଲକା କା ହଳଦୀ ପକେଇଦେବେ। ହଳଦୀ ପକେଇ ଦେଇକି ତାକୁ ବରାର ଆକୃତି ଦେବେ ମାନେ ଗୋଳେଇ ଦେବେ ଯୋଉଟା ବେଶୀ ପାଣିଆ କରିବେନି ଯେମିତି ବରା ଗୋଲାନ୍ତି। ସେମିତି ଗୋଳେଇକି ତାକୁ ବରାର ଆକୃତି ଗୋଧେଇ ଦେବେ ତାକୁ ତାପରେ ଏ ଏ କଡେଇରେ ହଉ କି ଆପଣଙ୍କର ତାୱାରେ ହଉ ପକେଇକି ଭାଜିବେ ମାନେ ଛାଣିବେନି ଛାଣିଲେ ତ ବହୁତ
ହୁଁ ହ ମାନେ ଅଳ୍ପ ଦେଇକି କଡରେ ଦେଇକି ମାନେ ଯି ଭଜା ହବ।
ହଁ ହଁ।
ହୁଁ ହୁଁ ହୁଁ ହୁଁ ହୁଁ ବଢ଼ିଆ ଲାଗିବ ଭଲ ଲାଗିବ ନା ଆଉ ମସୁର ଡାଲି ଵରା ଜାଣିଛ?
ନାଇଁ ନାଇଁ ବୁଟ ଡାଲି ଵରା ଵୁଟ ଟୋଟଲି ଭରାାଣିଛି।
ହୁଁ ମସୁର ଡାଲି ବରା ବି ଖାଇବା ବହୁତ ଟେଷ୍ଟି ଲାଗେ ମୁଁ ସେମ୍ ୟୁଟ୍ୟୁବରେ ଦେଖି କରିଥିଲିସ ଫାର୍ଷ୍ଟ ମସୁର ଡ଼ାଲି ରାତିରୁ ଭିଯେଇ ଦଵ ତାକୁ ଟିକେ। ସକାଳୁ କଲେ ସକାଳୁକୁାଇ ଙ୍କଟିବ ହେଲା ମୁଁ ତ ମାନେ ଘରେ ମା କ ଅଲଗା ବଟ୍ ମୁଁ କିନ୍ତୁ ଦିନେଯୋଉ କରିଥିଲି ବହୁତ ଭଲ ଲାଗୁଥିଲା। ଗ୍ରାଇଣ୍ଡିଙ୍ଗ କଲା ପରେ ତାକୁ ଟିକେ କଞ୍ଚା ଲଙ୍କା କାଟିଦବା ପିଆଜ ଜୁନ୍ ଛୁନ୍ କରି କାଟିଦବା ହଳଦି ଲଙ୍କ ଗୁଣ୍ଡ ପ ପକେଇଦବା ଆଉ ଲୁଣ ମାନେ ଠିକ ଦେଖିକି ପକେଇବ ପକେଇକି ତେଲ ଗରମ କରିଦବ ଚାମଚ ଆସ ଯୋଉଠୁ ହାତରେ ହଉ ଏମିତି ଗୋଲ ଗୋଲ ଛାଣିବା ଛୋଟ ଛୋଟ କର ପଖାଳ ସହିତ ହଉ କି ନହେଲେ ତରକାରୀ କରି ଖାଇବା ବହୁତ ଟେଷ୍ଟି ଲାଗେ। ମସୁର ବରା କେବେ ଟ୍ରାଏ ତାଙ୍କର ବହୁତ ଭଲ ଲାଗିବ ତମେ ବୁଟ ବରା ଖାଇଛ ନା?
ହଁ ବୁଟ ବରା ଖାଇଛୁ। ବୁଟ ବରା ଖାଇଛୁ ଆଉ ଗୋଟେ ଚଣା ଚଣା ଡାଲିରେ ଗୋଟେ ବରା ହୁଏ ସେ ବରାଟା ବି ଖାଇଛୁ ମସୁର ଡାଲି ବରାଟା ଯେମିତିମ ହଁ ହଁ। ଏମତି ବିରି ମୁୁଗ ସେମିତି ତାଠୁ ଟିକେ ଟିକେ ବଡ। ଚଣା ତାକୁ ଚୋ ଚୋପା ଛଡେଇ ଦେଇକି ଚୁରିୀ ଦେଇକି ଚୋପା ଛଡେଇ ଦେଇକି। ଯେମିତି ଚଣିବରା କରନ୍ତି ବୁ ବହୁତ ଲୋକ ସେ ଟା ବି ସେଇ ସେଇ ଚଣାଟାରେ ବି ଚଣିବରା କରିପାରିବ ତାକୁ ପାଣିରେ ବତୁରେଇକି ଦରଦରା ଦରଦରା କରିକି ବାଟିଦବ। ସେଥିରେ ଅଦା ଆଉ ରସୁଣ ପକେଇ ଦେଇକି ତାକୁ ଛୋଟ ଛୋଟ ସେ ଚଣିବରା ଭଳିଆ ଛୋଟ ଛୋଟ ବରା ଟାଇପ ର କରିପାରିବ ନହେଲେ ଗୋଲ ଗୋଲ ପକୁଡି ଟାଇପ ର କରିକି ବି ଛାଣିକି ପିଆଜ ପକେଇକି ଖାଇବ ହାଲକା ଭାଜିବ ତାକୁ ଛାଣିଵ ବେଶୀ ଛାଣିଦେଲେ ଟିକେ ଟ ଭଲ ଲାଗିବନି ଟ କିଛି ଛାଣିବ।
ଆପଣ କଣ ମାନେ ଭେ ମାନେ ଭେଜ୍ କୋଉ ଆଇଟମ୍ ଟା ବେଶୀ ଭଲ ଲାଗେ ଆପଣଙ୍କୁ?
ଭେଜି ଛତୁର ଆଇଟମ୍ ମାନେ ଛତୁର ଛତୁୁର ସବୁ ପ୍ରକାର ଆଇଟମ ମତେ ଭଲ ଲାଗେ।
ମତେ ବି ମତେ ଏ ପନିର ଏତେ ଭଲ ଲାଗେନି ଛତୁର କଣ କୋଉ କୋଉ ଆଇଟମ ଜାଣିଛନ୍ତି?
ଛତୁର ଛତୁ ପକୋଡା ଜାଣିଛି ଛତୁ ତରକାରୀ ଜାଣିଛି ଛତୁ ଭଜା ଜାଣିଛି ଚିଲି ଛତୁ ଜାଣିଛି।
ହୁଁ ହୁଁ ମୁଁ ହଉଛି କେମିତି କରେ କହିଲ। ଓହୋ ମତେ ଖାଲି ମୁଇ ତ ଯେତେବେଳେ ଛତୁଆଣେ ମୁଁ ଆଗେ ତାକୁ କାଟିଦେଇକି ମୁଁ ପାଣିରେ ପକେଇଦିଅ ହଳଦୀ ପାଣିିରେ। ତତେ ଆଣିଆସି ତୁ ପିଆଜ ବହୁ ଏଇରକମ ଦୁଇଟା କି ତିନିଟା ଖାଲି ପିଆଜ ହେଲା, ତ ତେଲ ପକେଇି ପିଆଜ କଞ୍ଚା ଥିବ ସେମିତି ତାପରେ ଛତୁ ପକେଇକି ଭାଜି କି ଟିକେ ଟିକେ ହେଇଥିବ ବଢିଆ ଲାଗିବ। ମୁଁ ସେମିତି ଖାଏ ମତେ ବି ଛ ତୁ ତରକାରୀ ନେଇକି ଆସିବୁନା ଆସେନି ଏତେ ତ ମୁଁ ଯେତିକି ଜାଣିଛି ମୁଁ ନିଜେ ପ୍ରସ୍ତୁତ କରିକି ଖାଇଦିଏ ଆଉ। ଛତୁ ପତ୍ର ପୋଡ଼ାଟା କେମିତି କରନ୍ତି?
ମାନେ ଛତୁ ଟାକୁ ତୁମେ ପାଣିରେ ହଳଦୀ ପାଣିରେ ପକେଇକି ରଖିଦବ ତା ସହିତ ତମେ ଚାହିଁବ ଆଳୁ ବି ପକ କିଧରଜ କାହାର ବହୁତ ପରିବାର ଲୋକ ଥିବେ ସେମାନେ ଆଳୁ ବି ପକେଇକି ଟିକେ ଅଧିକ ପରିମାଣ ହଁ ମାନେ ପକେଇ ପାରିବେ। ଯଦି ନ ଚାହିଁଲେ ଆପଣ ଖାଲି ଗୋଟେ କାମ କରିବେ ଛ ତୁ କୁ ପାଣିରେ ପକ ହଳଦୀ ପାଣିରେ ପକେଇକି କିଛି ସମୟ ରଖିଦେବେ ଟିକେ ଲୁଣ ବି ପକେଇଦେଲେ ସେଥିରେ ଭଲ। ସେ ଟିକେ ସାଙ୍ଗୁ ଇଏ ହେଇଯିବ ତାପରେ ତାକୁ ଚି ଚିପୁଡି ଦେଇକି ପୁରା ଭଲସେ ଚିପୁଡିକି ଲୁଣ ଗୋଳେଇଦେବେ। ଲୁଣ ଗୋଳେଇକି ବା ରଖିଦେବେ ଗୋଟେ ଜାଗାରେ ତାପରେ ଆପଣ ଆଉ ଗୋଟେ ସାଇଟରେ ଶାଳ ପତ୍ର ଆପଣଙ୍କର ଶାଳ ପତ୍ର
ହୁଁ ହୁଁ ଆଚ୍ଛା ମର ଜାଣିଛି ମୁଁ ହୁଁ ହୁଁ ହୁଁ।
ଖଲି ପତ୍ରରେ ସେ ପତ୍ରରେ ତାକୁ କଣ କରିବେ କହିଲେ ଆପଣ ସୋରିଷ ବାଟ ଫୁଟଣ। ସୋରିଷ ଜିରା
ହଁ ବାଟଣଟା ଏମିତି କଞ୍ଚି କଞ୍ଚା କଞ୍ଚାଇ ନା ବା ମାନେ ବାଟଣ ଟିକେ ଭାଜିକି ଯେମିତି
କଞ୍ଚା ଟା କୁ ବାଟି ଦେଇକି ଛତୁ ତାକୁ ଚିପୁଡି ଦେବେ ଯୋଉ ଲୁଣ ପ ପକେଇକି ରଖିଥିବେ। ତାକୁ ଚିପୁଡ଼ି ଦେବେ ଛତୁ ଟା ଲୁଣ ଯେତିକି ଟାଣିବା କଥା ତାପରେ ଟାଣି ନେଲା ମାନେ ଲୁଣିଆ ଏବେ ଲାଗିବ। ତାକୁ ଯୋଉ କଣ କରିବା କହିଲେ ସେ ଯୋଉ ଛତୁ ଉପରେ କଞ୍ଚା ପିଆଜ ଦେଇଦେବେ ଗୋଟା ର ଶୁଣ ଦୁଇ ତିନି ଚାରି ପାଖ ଉଖୁଡା ଦେଇ ଦେବେ। ତାପରେ କଞ୍ଚା ପିଆଜ ଦେଇ ଦେବେ। କଞ୍ଚା ଲଙ୍କା ଏମିତି ମଝିରୁ ଚିରି ଦେବେ। ମଝିରୁ ଚିରିିକି ପ
ମାନେ ଗୋଟା ଗୋଟା ନା କାଟିକି?
ନାଇଁ କଞ୍ଚା ପିଆଜକୁ ଚୁନ ଚୁନ କରିକି କାଟିଦେବେ।
ଓକେ ହୁଁ ହଁ ହଁ।
କାଟିକି ପକେଇ ଦେବେ ତାପରେ ଲଙ୍କାଟାକୁ ତା ମଝିରୁ ଏମିତି ଗୋଟେ ଗାର ପକେଇ ଦେଇକି କାଟିଦେବେ।
ହଉ ମଝିରୁ କାଟି ଦେଇକି ହଁ।
ହଁ। ହଳଦୀ ଗୁଣ୍ଡ। ଲୁଣ। ମାନେ ଆମେ ସେ ଛତୁରେ ଲୁଣ ଦେଇ ଦେଇଚେ। ଛତୁ ଲୁଅଣଟା ଟାଣି ନେଇଛି ମସଲା ଆଉ ପିଆଜ ଧରିକା ତ ଲୁଣ ଟାଣିନାହାନ୍ତି। ତ ସ୍ଵାଦ ଅନୁସାରେ ଲୁଣ ପକ ପକେଇଦେବେ ଟମାଟୋ ପକେଇଦେବେ। ଛୋଟ ଛୋଟ କର କାଟିକି ଟମାଟୋ ପକେଇଦେବେ। ତାପରେ କଞ୍ଚା ସୋରିଷ ତେଲ ଦେଇକି କି ତାକୁ ଗୋଳେଇବେ।
ଆଚ୍ଛା ମାନେ ଯଦକି ଗୋଳା ହେଇଥିବ ତାକୁ ଆଉ
ହଁ ମାନେ ମସଲା ଟା କୁ ମସଲା ପିଆଜ ରସୁଣ ତଲଙ୍କ ଯାହାବି ସବୁ ପକେଇଥିବ ଯୋଉ ଛତୁରେ ତାକୁ ଭଲସେ ଗୋଳେଇକି ଗୋଟେ ଆଗେ କଣ କରିବ କହିଲ ସୁ ତା ଦେଇଦେବେ ଆମେ ତ ତରେ କରୁ ବହୁତ ଲୋକ ସୂତା ଯୋଉ ସିଲେଇ କର ସୂତା ହଉ।
ହଁ ହଁ ହଁ ମାନେ କୋଉଠିରେ ଦିଆହବ ମାନେ ଖଲୀରେ?
ଆପଣ ତଳେ ଯୋଉ ଗୋଟେ ଯୋଉ ଜାଗା ଉପରେ ରଖିବେ ସେ ଥାଳି ଉପରେ ମାନେ ଛକି ଛକି କରିକି। ଦେଇଦେବେ ସୁତୁଲୀରେ ଦେଇଦେବେ। କାରଣ ବହୁତ ଲୋକ ବଡ ଲୋକ ସେମାନେ ବାନ୍ଧି। ଦିଅନ୍ତି କେମିତି ତାଙ୍କର କଦଳୀ ପତ୍ରରେ କଣ ଗୋଟେ କଦଳୀରୁୁ ବାହାର କରି ବାନ୍ଧିଅନ୍ତି କିନ୍ତୁ ମୁଁ ବାନ୍ଧି ପାରେନି ମୁଁ ଆଗେ ତାକୁ ଛକି ପକେଇ ଦିଏ ପକେଇ ଦେଇକି ଛକ। କି ଭଳିଆ ଦି ଉପରେ ପକେଇଦି ତାପରେ ପତ୍ର ଥୋଇଦିଏ ପତ୍ର ଥୋଇ ସାରିଲା ପରେ ତା ଉପରେ ଯୋଉ ଆମର ଛତୁ ଯୋଉଟା ଗୋଳେଇକି ରଖିଥାଏ ତାକୁ ଥୋଇ ଦେଇେଇକି ଆଗେ ଭାଙ୍ଗିଦେବି। ପତ୍ର ଟାକୁ ଭାଙ୍ଗି ଦେଇକି। ତାକୁ ଗୁରେଇ ଦେବି।
ହୁଁ ହୁଁ।
ଗୋଟେ ପଟେ ବାନ୍ଧିଦେବି ଦେବି। ଗୋଟେ ବାନ୍ଧି ଦେଇକି ତାପରେ ତାକୁ ଗୁରେଇ ଦେଇକି। କି ଚୁଲି ତ ନାହିଁ ଏବେ ତ ବହୁତ ଲୋକ ବହୁତ ଆଡେ ଚୁଲି ଟିକେ ବନ୍ଦ ହେଇଗଲାଣି। ଏବେ କିନ୍ତୁ କିଛି ଦିନ ଭରେ ଚାଲୁଥିଲା। ଏଇ କିଛି ଦିନ୍। ହେଲା କିନ୍ତୁ ବନ୍ଦ ହେଇଗଲାଣି ଯେହେତୁ ଆମେ କଣ କରୁ ତାକୁ ତାୱାରେ ଏମିତିରେ ତେଲ ଗୋଳେଇ ରଖିବୁ କଞ୍ଚା ସୋରିଷ ତେଲ ତାୱାରେ ତେଲ ଦେଇଦବୁ ତାୱା ଉପରେ ତାକୁ ଥୋଇଦବୁ। ଟିକେ ଧିମି ଆନ ଧିମିରେ ମାନେ ଧୀରେ ଧୀରେ ଜାଳୁ ଚୁଲି ଜଳୁଥିବ ସିମ୍ ନୁହେଁ କି ବହୁତ ଜୋରରେ ନୁହେଁ। ଟିକେ ମାନେ ହାଲ୍ କା ଜଳୁଥିବ ତାକୁ ଦେଇକି ଢାଙ୍କ ଘୋଡେଇକି ଏପଟ ସେପଟ କରିକି ମାନେ ସେ ପ ପତ୍ରଟାକୁ ଭଲସେ ପୋଡିଦବୁ। ମାନେ ଯେମିତି ପତ୍ରଟା ପୁରା ପୋଡିଯିବ ମାନେ ପୁରା ଲାଲ ଲାଲ ଦେଖା ହାଉଥିବ। ତାପରେ ହେଇ ସାରିଲା ପରେ ସିଏ ତା ଭିତରେ ତାକୁ ସାଙ୍ଗେ ସାଙ୍ଗେ ଖୋଲିବେନି ହେ ଦେଖିଥିବେ ବୋଲି ଜାଣିଲେ ଲାଲ ଲାଲ ହେଲା ମୁଁ ଗ୍ୟାସ୍ ବନ୍ଦ କରିଦେବି ବନ୍ଦ କରିକି ଘୋଡେଇକି କିଛି ସମୟ ରଖିଦେବେ। ଘୋଡେଇକି ଯୋଉ କିଛି ସମୟ ରଖି ସାରିଲା ପରେ ତାପରେ ତାକୁ କୁ ଯେତେବେଳେ ଖାଇବା ବାସି ଖାଇଲେ ଭଲ ଲାଗେ। ଖାଇବା ଗୋଳେଇ ଦିଏ ଖାଇଲା ପୂର୍ବରୁ ଗୋଳେଇ ଦେବେ ଗୋଳେଇ ଦେଇକି ବାହାର କରି କରିକି ଆଣିକି ପଖାଳ ଗରମ ଗରମ ଭାତ ଯୋଉଥିରେ ବି ଆପଣ ଖାଇବେ ଆପଣଙ୍କୁ ମାନେ ଭଲ ଟେଷ୍ଟ ଲାଗିବ।
ଆଚ୍ଛା। ଓହୋ। କାଢ଼ିବି କେବେ ଶିଖିଲି ତ
କଖାରୁ ପତ୍ରରେ ଜାଣିଥିବେ କଖାରୁ ପତ୍ରରେ ପୁରେଇକି ପୋଡ଼ିଲେ ବି ଆହୁରି ବଢିଆ ଲାଗେ। ସେ କଖାର ପତ୍ର ଟା ବି ତମେ ଖାଇ ଦେଇେଇ ପାରିବ।
ଓ ହୋ
ସେଟେବି ଗୋଟେ।